ବନ୍ଧ ଆପଣ ଭଏସ ଆସଚି।
ହୁଁ ଆପଣଙ୍କ ଭୟସ ମତେ ଭଲ ଭାବରେ ଶୁଣାଯାଉଛି ମୋ ବୟସ ଆପଣଙ୍କୁ ଭଲ ଭାବରେ ଶୁଣାଯାଉଛି କି?
ଆଜ୍ଞା ଆପଣଙ୍କ ଭଏସ ବହୁତ ଭଲ ଭାବରେ ଶୁଣାଯାଉଚି।
ଆଉ ଆପଣ କଣ କରୁଛନ୍ତି ଏବେ?
କିଛି ନାହିଁ ଦୈନନ୍ଦିନ ଜୀବନରେ ବହୁତ ବ୍ୟସ୍ତତା ମଧ୍ୟରେ ଏବେ ମୁଁ ଶୟନ କରିବା ପାଇଁ ଯାଉଥିଲି ଆଉ ଆ ଆପଣ କଣ କରୁଥିଲେ।
ମୁଁ ବି ସେଇ ମୋର ଦୈନନ୍ଦିନ ଜୀବନର କାର୍ଯ୍ୟକ୍ରମ ସାରି ଏ ଖ ଖାଇବା ଖାଇସାରି ଅ ଶୋଇବାକୁ ଯାଉଥିଲି ଆପଣ କଣ ଖାଇଲେ ଆଜି।
ଯେ ମୁଁ ଖାଇଲି ଭାତ ଡାଲି ଆଳୁ ଏବଂ ଫୁଲକୋବି ଭଜା ଆମ୍ବ ପାମ୍ପଡ଼ ଆପଣ କଣ ଖାଇଲେ?
କଉ ଖାଇଲି ଆଜ୍ଞା। ବିସ୍କୁଟ୍ ଖାଇଲି ଭେଣ୍ଡି ଆଳୁ ଭଜା ଖାଇଲି। ଆଉ ପାଣି ଗ୍ଲାସ ଟେ ପିଇଚି। ପିଇକି ବର୍ତ୍ତମାନ ମୁଁ ଆପଣଙ୍କ ତଲେ କଥା ହୋଉଚି।
ଶୁଣିକି ବହୁତ ଭଲ ଲାଗିଲା। କୁହନ୍ତୁ କୁହନ୍ତୁ।
ମୋ ବିଷୟ ମୋ ବିଷୟରେ ପଚାରୁଥିବାରୁ ବହୁତ ବହୁତ ଧନ୍ୟବାଦ।
ହ
ଆଉ ଆପଣ ଆଜି ଦିନରେ କଣ କଣ କାମ କଲେ କେମିତି ଆପଣଙ୍କର ଜୀବନ ଆଜି ଅତିବାହିତ ତ ହେଲା। କଣ କିଛି ମୋତେ ଆପଣଙ୍କ ବିଷୟରେ କିଛି ଆଜି ଅନୁଭୂତି କହିପାରିବେ।
ନିଶ୍ଚୟ ଯେମିତିକି ଦୈନନ୍ଦିନ ଜୀବନରେ ମୁଁ ସକାଳୁ ଉଠେଇକିରି ମୋର ମୁହଁ ଧୋଇକିରି ମୋର ବ୍ୟାୟାମ କାର୍ଯ୍ୟ ସାରିକିରି ଭଗବାନଙ୍କୁ ପ୍ରାର୍ଥନା କରିକିରି। ଏବଂ ମୋ ଫେ ଦିନ ସାରା ମିନ୍ସ ଓନ୍ଲି ଆଜି ଯେମିତିକି ମୋର କାର୍ଯ୍ୟକ୍ଷେତ୍ର କାର୍ଯ୍ୟକ୍ରମ ମାନେ ଛୁଟି ଥିଲା। କିନ୍ତୁ ମୁଁ ଆଜି ଜାଣିନଥିଲି ଯେ ମୁଁ ପଳେଇ ଯାଇଥିଲି ଆଜି ମୋର କାର୍ଯ୍ୟ କ୍ଷେତ୍ରକୁ। ସେଇଠୁ ଗଲା ପରେ ଜଣା ପଡିଲା ଯେ ଆଜି ମୋର ଛୁଟି ଅଛି ପୁଣି ଥରେ ଫେରିକି ଆସିଲି। ଆସିଲା ପରେ ବହୁତ ଥକି ଯାଇଥିଲି ତ ମୁଁ ଶୋଇ ଯାଇ ଥିଲି ଶୋଇକି ଉଠିଲା ପରେ। ସବୁ ଲୁଗା ପତ୍ର ସଫା କରିକି ବଜାରକୁୁ ଯାଇଥିଲି ବଜାରରୁ କିଛି ସଉଦା କିଣିକି ଆଣିଥିଲି ଏବଂ ଗୁପଚପ ମଧ୍ୟ ଖାଇଥିଲି। ଆସିକିରି ଏମିତି ହିଁ ମୋ ଦିନ ଟା କଟିଛି।
ମୁଁ ଆଜି ରୁମ ରେ ବସିଛି। ରୁମ ରେ ମୋର କିଛି କାମ ନାହିଁ। ମୁଁ କିଛି ସମୟ ପାଇଁ ହବ ଯଦି ପାଠ ପଢ଼ିବି। ପାଠ ପଢିକି ତାପରେ ଶୋଇବାକୁ ଯିବି। ଆମ ଗାଁ ରେ କହିବାକୁ ଗ ଗଲେ ଆମ ଗାଁ ରେ ଆଜି ମୁଁ ଫୋନ କରିଥିଲି ଘରକୁ କଥା ହେଇଥିଲି। ଆଉ ଘର ଲୋକ ସମସ୍ତେ ଭଲରେ ଅଛନ୍ତି। ପିଲାମାନେ ବି ସବୁ ଭଲରେ ଅଛନ୍ତି। ସମସ୍ତେ ହସ ଖୁସିରେ ଅଛନ୍ତି। ସମସ୍ତଙ୍କ ଦେହ ବି ଭଲ ଅଛି। ପିଲାମାନଙ୍କର ଏବେ ପାଠଶାଳା କେନ୍ଦ୍ର ଛୁଟି ଅଛି। ତ ସେମାନେ ଗାଁ ରେ ବୁଲୁଛନ୍ତି। ସନ୍ଧ୍ୟା ଟାଇମରେ ସକାଳ ଦୁଇ ଟାଇମରେ ଉ ସମୟରେ ସେମାନେ
ଆଜ୍ଞା ଶୁଣିକିରି ବହୁତ ଭଲ ଲାଗିଲା। ଆପଣଙ୍କର ମାନେ ଘରେ ସମସ୍ତଙ୍କ ସହିତ ଆପଣ କଥା ହଉଛନ୍ତି। ଆପଣ ସେତିକି ସମୟ ଦେଇ ପାରୁଛନ୍ତି। ଆଉ ଆପଣଙ୍କ କଥା ଆଜ୍ଞା କୁହନ୍ତୁ କୁହନ୍ତୁ କୁହନ୍ତୁ।
କୁ
କ୍ଷମା କରିବେ ଆପଣଙ୍କର ଭଏସ ଟା ଆସୁନି।
ତ ଆଉ ଆ ପଣଙ୍କ
ଆଜ୍ଞା ଆପଣଙ୍କ ଭଏସ୍ ଟା କଟୁଛି ଆଜ୍ଞା। ଆପଣ ଟିକେ ନେଟୱାର୍କ ଏରିଆକୁ ଆସି ମୋ ସହିତ କଥା ହେଇପାରିବେ?
ଆଉ ଆପଣଙ୍କ ବୋଉଙ୍କ ଦେହ, ଭାଇଙ୍କ ଦେହ ସବୁ କେମିତି ଅଛନ୍ତି? ସେମାନେ ସବୁ ସମ
ସେମାନେ ତ ନିଶ୍ଚୟ ଭଲରେ ଅଛନ୍ତି କିନ୍ତୁ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଆପଣଙ୍କର କଥା ଶୁଣି ମତେ ଏତେ ମ ଏତେ ମାନେ ସମୟ ଦଉଛନ୍ତି ଏବଂ ଆପଣଙ୍କୁ କହିବାକୁ ମୁଁ ଚାହେଁ ଯେ
ହ୍ୟାଲୋ।
ଆଜ୍ଞା ଆଜ୍ଞା ଏବେ ଆପଣଙ୍କର ଭଏସ ସୁନା ଯାଉଛି। ଆଜ୍ଞା ଶୁଣା ଯାଉଛି। ଆଜ୍ଞା ଶୁଣା ଯାଉଛି।
ମୁଁ ବର୍ଷା ଯାଉଛି ଆ
ଆଜ୍ଞା ଶୁଣା ଯାଉଛି ଶୁଣା ଯାଉଛି। ଆଉ ଯେମିତି କିି ଆପଣଙ୍କୁ କହିବାକୁ ଯାଉଛି ଯେ ଗାଁ ର କଥା କହିଲା ବେଳେ ଆପଣ ଲାଇନ ରେ ଅଛନ୍ତି?
ଆଉ
ଆଜ୍ଞା ଆପଣ ଲାଇନରେ ଅଛନ୍ତି? ଆପଣ ଲାଇନ ରେ ଅଛନ୍ତି କି?
ହୁଁ ହୁଁ ହଉ ଆପଣଙ୍କ ଏରିଆ ଆ କିି